ହ୍ୟାଲୋ।
ଆଉ ଯଉ ରଥଯାତ୍ରାରେ କଣ କରିବୁ?
କଣ କରିବି କଣ କିଛି ନାହିଁ କଣ କରିବି?
ଆପଣଙ୍କର। ଆପଣଙ୍କର ପ୍ରିୟ ଫଳ?
ଫଳ ଜାମୁ ଜାମୁ କୋଳି ଆଉ ଆଉ ପୋ ପିଜୁଳି। କାଲି ଖାଇଛି। କାଲି ଖାଇଛିି ଜାମୁ କୋଳି ଆଉ ପିଜୁଳି।
ମୂବି।
ଜାମୁ କୋଳି।
ଜାମୁ କୋଳି ଆସି ଥିଲା ଯୋଉ ପୂଜା ହବ ମାଙ୍କର ଯୋଉ ରଜ ପରି ପୂଜା ହୁଏନି। ଲାଷ୍ଟ ଦିନ ସେଥିପାଇଁ ପିଜୁଳି ବି ସେଇଆା ତ ମୁଁ ଖାଇଥିଲି
ହୁଁ
ଆଉ ପ୍ରିୟ ପରିବା
ସବୁ ପ୍ରକାର ପରିବା ଭେଣ୍ଡି ଆଜ୍ଞା
ଆଚ୍ଛା ଆଉ
ମମି ସାଇଡ ରେ ଚୁଲଉଛି ତାକୁ ତ ଯେତେବେଳେ ବି କଲ କଥା ହବ ସବୁବେଳେ ଚିଲେଇବ ସେ ଖାଲି ସିିକ ସେନ୍ସ ମାନର କିଛି ନହିଁ କହିଲେ ତ ଆହୁରି ଲେଇବ
ହଉଚଛ ଆଡେ ଶକତ
ତ ନାମ ଁ କହିଲଣ୍ଡ କହିଲାଣିୁ ସୋଫି ସହିତ ମ୍ୟ ନର କଥା ହଉଛି କୋଉ ଫୁଲ?
ଭଲ ଲାଗେ ଆପଣଙ୍କୁ।
ଗୋ୍ବର।
ଗୋବର ଫୁଲ ନୁହଁ ଏଇଠି ଠିକ ସେ କଥା ହୁଅନ୍ତୁ।
ଫୁଲ ମତେ ଭଲ ଲାଗେ ସୂର୍ଯ୍ୟମୁଖୀ ଟ୍ୟୁଲିପ୍ପସ୍ ଲିଲି।
ଉ ଟ୍ୟୁଲିପ୍ପସ୍ କ ଆମର ଏଇଠି ମିଳେ? ଭୁବନେଶ୍ଵରରେ ମିଳୁଥିବ।
ଗୋଟେ ଗୋଟେ ଫୁଲ ଦୋକାନୀ ଭୁବନେଶ୍ଵରରେ ଥାଏ ତାଙ୍କ ଦକ୍ଷିଣ
ମୁଁ ଶୁଣିଥିଲି ଭୁବନେଶ୍ଵରରେ ଏବେ ଗୋଟେ କଣ? ବିଲେଇ ନା କୁକୁର ମାନଙ୍କର କ୍ୟାଫେ ଖୋଲିଛି।
ଏଇଟା କେବେଠୁ ଖୋଲିଲାଣି। ଆପଣ ଏବେ ନୂଆ ହେଇଛି। ଚଲାଉଛନ୍ତି
ନା ମୁଁ ଇନଷ୍ଟାଗ୍ରାମ ରୁ ଜାଣିନି ମତେ ଜଣେ କହିଲେ ମୋର ସାଙ୍ଗ।
ହୁଁ ହୁଁ ଏବେ ନୁହଁ କେବେଠୁ ଖୋଲିଲାଣି।
କୁକୁର ନା ବିଲେଇ?
ଉ ପେଟ ଫ୍ରେଣ୍ଡଲି ତ ଆଇ ଉଇସ କୁକୁର ବୋଧେ।
ହୁଁ ହୁଁ ହୁଁ ଏଥିରେ ବ୍ଲାଙ୍କ ଯୋଉ ଯାଇଥିଲେି ସେଥିରେ ତ କୁକୁର ନଥିଲେ ଭିତରକୁ ଯାଇପାରିବେନି।
ହ ପେଟ ଫ୍ରେଣ୍ଡଲି ନୁ ହଁ।
ନା।
କେମିତି ଜାଣିଲୁ?
ଯୋଉ ଲିଫ୍ଟ ରେ ଚଢିଲା ବେଳେ ଲେଖା ହେଇଥିଲା ଏଇ ଏଇ ଜିନିଷ ନେଇକି ଯାଇପାରିବନି।
ଆଚ୍ଛା ଲିପ୍ଟରେ ନେଇ ଯାଇପାରିବନି।
ନା ନା ଟୋଟାଲ ତା ବି। ତା ଭିତରକୁ ହି ଆଲାଉ ନାଇଁ ଲିଫ୍ଟ ରେ କଣ ପାଇଁ କୁକୁର ଆଲାଉ ନଥିବ?
ଅହ କାରଣ ସେଟା ଲିଫ୍ଟ ଟା ଖାଲି ବ୍ଲାଙ୍କକୁ ଯାଏନି ନା ଅଲଗା ଷ୍ଟୋରସ୍ ମାନେ ବି ଅଛନ୍ତି ଯୋଉ ୱାନେବୁଲେ ଲିଫ୍ଟ ଯାଏ ଯୋଉଟା।
ହୁଁ ତ ଆଉ ଗୋଟେ କଣ ମଦ ଏଇଗୁଡା ସବୁ କଣ ହେଲା ନଥିଲା ସେଠାରେ ନବା ପାଇଁ ଆଉ ଫିଲ୍ମି କଣ ମେ ବାପସ ଆଉଙ୍ଗା ଗୋଟେ ଆସିଛି କଣ ଥିଏଟର ରେ।
ହୁଁ ଭଲ ଇମତିଆଜ୍ ଅଲ୍ଲୀ ଡିରେକ୍ଟର୍।
ମୁଁ ଦେଖୁଥିଲି ଏବେ ରକଷ୍ଟାର ଆଉଥରେ।
ଅ ହୋ।
ହେଁ
ଯାଉନ ଦେଖିଆକୁ।
ଚାଉନ ନାହିଁ ମୋ ସହିତ କେହି ଯିବାକୁ ନାହାନ୍ତି। ସେଇଥିଲାଗି ମୁଁ ଯିବାକୁ ଆଉ ମ ଇଚ୍ଛା ପ୍ରକାଶ କରୁନାହିଁ।
ଦେଇଦେ ଇନଷ୍ଟାଗ୍ରାମ ନୋଟରେ ଏନି ୱନ୍ ୱଣ୍ଟସ୍ ଟୁ ୱାଚ ମେ ବାପସ ଆଉଙ୍ଗା ଟ୍ରସ୍ ଆସିବେ ବହୁତ ପିଲା।
ମୋର କେହି ଓଡିଶାର ଲୋକ ନାହାନ୍ତି ଇନଷ୍ଟାଗ୍ରାମ ରେ।
ବହୁତ କମ୍ ଅଛନ୍ତି।
ହୁଁ ହୁଁ ହୁଁ।
ସେଇଠି ଗୋଟେ ଅସୁବିଧାଟେ ହେଇଯାଉଛି।
ଅସୁବିଧାର କାରଣ।
ତ ମୁଁ ଏକେଲା ତ ଯାଇପାରିବିନି ଏବେ ମୁଭି ଦେଖିବାକୁ ଗୋଟେ ଫିଲ୍ମ ଦେଖିବାକୁ ହେଲେ ବି ଗୋଟେ ଦିଟା ସାଙ୍ଗ ସାଙ୍ଗରେ ନେଇକି ଗଲେ ଗୋଟା ଭଲ ଲାଗେ ଦେଖିବାକୁ।
ତମର ସାଙ୍ଗ ମୋନିକା ଆଉ ସାଇଶ୍ରୀ
ସାଇତ୍ରୀଙ୍କୁ ହାଡ ଫୁଟି ହେଇଛି ସେ ଆସିନାହାନ୍ତି ଏ ଯାଏ ଆଉ ମୋନିକାଙ୍କ ଭାଇଙ୍କ ଦେହ ଖରାପ ତ ତାଙ୍କ ବାପା ତାଙ୍କୁ ଛାଡିବାକୁ ଆସିପାରୁନାହାନ୍ତି।
ଦିବ୍ୟା ଥିବେ ତଥାପି ସେମାନେ।
ସାଇଶ୍ରୀର ତ ଖାଡ ଫୁଟି ଶୁଖିନି ଏଯାଏ। ସିଏ କହୁଛି ଶୁଖିଲେ ଦାଗ କମିଲେ ଆସିବ।
କହିଦେ ତାକୁ ଏକାଥରେ ଏକ୍ଜାମ ଦବାକୁ ଆସିବ ନ ଏକ୍ଜାମ ଦବାକୁ ନୁହଁ ରେଜଲ୍ଟ ନବାକୁ ଆସିବ।
ଦାଗ ତାର ଟିକେ କମିବା କଷ୍ଟ ଯେହେତୁ ତା ରଙ୍ଗ ଟିକେ ସଫା ଟିକେ ନ ପୁରା
ହୁଁ ତାହଲେ ତ ସେ ଆସିବନି କଲେଜ ଆଉ ଦି ବର୍ଷ ଯାଏ।
ତାର ମୁହଁରେ ଛୋଟ ଛୋଟ ହେଇଛି କିନ୍ତୁ ଗୋଟେ ଦିଟା ବଡ ହେଇଛି। କିନ୍ତୁ ଦେହରେ ମୁଁ କହିଲି ଦେହ କଥା ଛାଡ ଫୁଲ ହାତ ପିନ୍ଧଦବୁ ଆମ କଲେଜ ଡ୍ରେସ ତ ଏମିତିରେ ଚାରିଆଡୁ ଫୁଲ।
ହୁଁ। ମୁହଁରେ କହିବୁ ଲଗେଇଦବା ଟିକେ କମ ବିଲର
ହଁ ସେଇଆ ଆଗଟ ସେଟା କମିଯାଉ କାରଣ ସେଟା ଡିଆଁ ଟା ନା ସିଏ ଆସୁଥିବ ହଷ୍ଟେଲ କାହାଠୁ ଗୋଟେ ଲାଗି ଯାଉଥିବ ତାକୁ। ଚୁପୁଡି ଦେ ତମଠେ ଭଲକି ଘରେ ପକେଇ ଦବୁ। ହଁ। ତ ସେଇଥିଲାଗି ସେ ଆସ ସେଇଥିଲାଗି ସେ ଆସିପାରୁନି।
ହୁଁ।
ମୁଁ ତାକୁ କହୁଛି ମୋ ଜନ୍ମଦିନ ଦିନ ଭିତରେ ଆସେ। ସେ କହିଲା ମୁଁ ତ ଚେଷ୍ଟା କରୁଛି ଯିବା ପାଇଁ ଦେଖିଆ କଣ ହଉଛି।
ହୁଁ ହୁଁ।
ନ ହେଲେ ମୁଁ ମୋ ଜନ୍ମ ଦିନରେ ଏକଲା ହେଇଯିବି।
କିଛି ନାଇଁ ମୁଁ ଯାଇପାରିବି ତମକୁ ଆସଛ ନା ପ୍ରଶ୍ନ
ହଁ ତୁ ଆସିଯିବୁ ନହେଲେ। ଆମେ ଯିବା ଏଠିକି ଥୋକାଲ।
କାଇଁ
କାଇଁ ନା ସେ ପ୍ରମୋଦକୁ ତ ତୁ ଯାଇଛୁ ଦି ତିନି ଥର।
ତ
ଆଉଥରେ ଯିବା।
ମୋର କିଛି ଏମତି ପ୍ରୋବ୍ଲେମ ନାହିଁ।
ତମର ସେପଟେ ବର୍ଷା ହେଲାଣି କାରଣ ଆମର ହେଲାଣି।
ବର୍ଷା ହେଇନି କି ଘୋଡା ଘୋଡା ପାଗ ହେଇକି ଅଛି।
ନା ଆମର ଏଠିକି ପକେଇଲାଣି ଆମର ପରେ ବୋଧେ ତମର ସେପଟେ ପକେଇବ।
ହୁଁ।
ମମି କହିଥିଲା ମତେ ପାଶ ହଜାର ଟଙ୍କା ଭିତରେ ଗୋଟେ ଜନ୍ମଦିନର ଡ୍ରେସ ଅର୍ଡର କରିବା ପାଇଁ
ନମିଗଲା ଦୋକାନୁଯାୟୀ ନେଇ ଆସିବ।
ଦୋକନ ରୁ
ଯୁଡ଼ିଓ ର ସେ ହେଲ ବବା
ଆଉ ସେଇଥିରେ କୁର୍ତ୍ତିୀ ଥୋଡ଼ି ନା ମିଳେ। ନାଆ
ଏକ ତାରିଖ ଦିନ ଯିବୁ କୁର୍ତ୍ତିୀ ମିଳିବ ଯୁଡିଓରେ ଓଲା କୁର୍ତି ଥୋଡ଼ି ନା ମିଳେଆ
ଆଚ୍ଛାଆ।
ପୁର୍ତ୍ତି ସେକ୍ସନ କେବେ ଯାଇଛି। ମେ
ହଁ।
ହେଏ।
ହଉ କୁର୍ତି ସେ କେମେ କୁର୍ତି ମିଳେ
ଆଚ୍ଛା। ଆଚଛା ଆଚଛା ଆଉ।
କୁର୍ତ୍ତିୀ ସବୁ ବୋଧେ ଶହେ ଅନେସତ ଟଙ୍କାରେ ମିଳିଯିବ କି ମିଳିଯିବ ଅଳ୍ପ ଟଙ୍କାରେ
ଓରେ କଣ ନାଇଟି ନ ସି ଷ୍ଟା ଟ ହଉଛି।
ନା ଏମତି ନର୍ମାଲ ସେଲ୍ସ୍ ରହିଥାଉ।
ଚ୍ଛା। ମୁଁ ଭାବୁଛି ଏକ ତାରିଖ ଦିନ ଆରମ୍ଭ ହବ ଯେହେତୁ ଏକ ତାରିଖ ଦିନ ହିଁ। ପହଞ୍ଚିଯିବି ଯାଇଁକି ନା ନହେଲେ ସରିଯିବ। କଲେଜ ସରିକିନା ଏକାଥରେ ସେଇଠିକି ଯିବି ଘାରୁ।
ହୁଁ। ନା ନା ସବୁ ଜିନିଷ ଅଛି। ଭଲ ଜିନିଷ ତାକ ସବୁ ସରିଯିବ କରି
ସରିଯିବା ଏପଟେ ବି ତ ଗୋଟେ ଅଛି ସରଳ ବଳା କଲେଜ ଆଡେ ଗୋଟେ।
ହଁ ସେଇଦିନ ଲାଗିବ। କି ନାଇଁ କାହିଁ ସେଟା ନୂଆ ଦୋକାନ ଟା ନା ଖୋୋଲିଛି ଏବେ ତ କମ ଏଧର ଲାଗଗ ର ସେଲ
ହୁଁ ଆଉ ପୁଣ ସେଇଠି ସବୁବେଳେ ଭିଡ ବି ରହୁଛି ଏବେ ଯେହେତୁ ସେଇଟା ନୂଆ ଆରମ୍ଭ ହେଇଛି।
ହୁଁ ତୁ ଏଇ ଦୋକାନ ଦେଖି ଥିବୁ ମୋ ପାଇଁ ଗୋଟେ ଆଣି ଦବୁ। ତୋ ପାଇଁ ଗୋଟା ତୁ ଆଣିବୁ ଆଉ ଆଉ ଯଦି କିଛି ଜିନିଷ ଥିବ ସେଠି ଯୋଉଥିରେ ଲାଗିଥିବ ସେଲ ସେଲ ପଲିଶି କି କୋଉ ଅଲଗା ଜିନିଷ ଉପରେ ତାହେଲେ କହିବୁ ମତେ ଆଉ।
ହଉ ଆପଣ ଏବେ କଲ କାଟି କାଟିପାରିବେ।
ହୁଁ ରଖୁଛି ମୁଁ।